ହ୍ୟଲୋ।
ହଁ ସାଙ୍ଗ କଣ କରୁଛୁ? ଶୋଇଥିଲି ଖାଇକି ଆସିକି ଶୋଇଥିଲି ଆଜି ଏତେ ଦିନ ପରେ ମନେ ପିଲ
ହଁଅ ମୁଁ ଆଉ ଗୋଟେ ସାଙ୍ଗକୁ କଲ କଲି ତା ସାଙ୍ଗରେ କଥା ହେଇ ପାରିଲାନି ମୁଁ କହିଲି ଯାଉ ଆଉ ଗୋଟେ ସାଙ୍ଗରେ କଥା ଆଉ ଗୋଟେ ସାଙ୍ଗରେ ସହିତ କଥା ହେବି ହୁଁ
ଆଛା ଆଉ ଖାଇସାରିଲଣି ନା?
ତମେ
କଣ ଖାଇଲ ହଁ ମୁଁ ବି ଖାଇସାଇଲିିନି।
ଆଉ ମୁଁ ସକାଳେ ଯୋଉଟା ଖାଇଥିଲି ସେଇଟା ମୁଁ ଏବେ ଗୋଟେ ଗୋଟେ ଖାଇନି ଜମା ବି ମୁଁ ଏବେ ଖାଇବି। ଆମର ଛିଚଡା ହେଇଥିଲା ଆଉ ଚିକେନ ତରକାରୀ ହେଇଛି ମୁଁ ଖାଇବି ତମେ କଣ ଖାଇଛ?
ମୁଁ ଖାଲି ଡାଲି ଭାତ ଭେଣ୍ଡି ଭଜା। ଆଉ ଲଙ୍କା ଚଟଣି।
ଆଉ ସକାଳେ କଣ ଖାଇଥିଲା?
ସଖାଳେ ଖାଇଥିଲି ରୁଟି ଅଣ୍ଡା
ହୁଁ।
ହୁଁ ତମେ କଣ ଖାଇଥିଲ ସକାଳେ ରୁ ରୁଟି ଅଣ୍ଡା ଖାଇଥିଲି ତାପରେ କଣ ଖାଇଥିଲ?
ହଁ। ମୁଁ ଖାଇଥିଲି ପଖାଳ ଭାତ ଆଳୁ ଚଟଣି ଏଁ ବଦାମ ଚଟଣି ମାଛ ମାଛ ଭା ବେଶୀ ଭଜି ଦେଇଥିଲେ ମାଛକୁ ସେଟା ଆଉ ଆଳୁ ଭଜା ସବୁ ଖାଇଦେଇଥିଲି ପଖାଳ ଭାତ ସହିତ ଏସବୁ ଖାଇଲି ପଖାଳ ଭାତ ଟିକେ ଖାଇଲି
ଉଁ ହୁଁ ମୁଁ ସକାଳେ ରୁଟି ଅଣ୍ଡା ଖାଇକି ଯାଇଥିଲି ତାପରେ ମୁଁ କଲେଜ ଯାଇଥିଲି ମୁଁ ଖାଇଥିଲି ଗୁପଚୁପ
ହେଲେ ମୋ ପାଇଁ ଆଣିଲନି ତମେ ଏକୁଟିଆ ଏକୁଟିଆ ଖାଇଦେଲ
ହଁ ତ ମୁଁ ଖାଇ
ଏମିତିଆ ସାଙ୍ଗ ନା ମୁଁ ତମ ସାଙ୍ଗରେ କଥା ହେବିନି ମାନେ ତମେ ମୋ ପାଇଁ ନେଇକି ଆସିବନି
ନାଟ ମୁଁ ଯାଉଛି ଜାଗୁଛି ହଁ ତ ମୁଁ ତମକୁ ବହୁତ ମିସ୍ କଲି
ହ
ତମକୁ ବହୁତ ମିସ୍ କଲି ଖାଇଲା ବେଳେେ ମୁଁ କହିଲି ସେ ବି ଥିଲେ ଭଲ ହେଇଥାନ୍ତା କିନ୍ତୁ ତମେ ତ ନଥିଲ ଅ ହଁ।
ହୁଁ ଏବେ ଯେବେ ଯିବ ମତେ ନେଇକି ଯିବା ମୁଁ ବି ଖାଇବି ଯାଇକି ଗୁପଚୁପ୍
ହଁ ଯୋଉଦିନ ପୁଣି ଯିବି ତମକୁ ଡାକିବି
ହଁ ଢାକିବା ଚାଲ ନହେଲେ କା କାଲି ଯିବା ଦେଖିବା ଆମେ ଦୋକାନକୁୁ ବୁଲିବା ପାଇଁ ଆଏଁ ଏ ଏଠି ଗୋଟେ ଦୋକାନ ଦୋକାନ ଅଛି ସେଠାରେ ସେଲ୍ ଲାଗିଛି ଆମେ ଦୁଇ ଜଣ ଯିବା ଗୁପଚୁପ୍ ଖାଇବା ଚାଟ୍ ଖାଇବା ଡ୍ରେସ୍ କିଣିକି ନେଇକି ଆସି ଯିବା
ହଁ ଚାଲ ଯିବା ଚାଲ ସମସ୍ତଙ୍କୁ ଡାକିବେ ସମସ୍ତେ ଯିବ ଅ
ହଁ ହଁ। ତମେ ବସିଛ ନା ବୁଲୁଛ?
ନାଇଁ ମୁଁ ଶୋଇଛିି କହୁଚି।
ହଁ। ଆଉ କୁହ ତମେ କୁହ ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି। ତମ ଘରେ?
ହଁ ଆମର ବି ସମ ସମତେ ଦେହ
ଆଉ। କାଲି କଣ ଖାଇଥିଲ କୁହ କାଲି କଣ କଣ କରିଲ କୂହ?
କାଲି ଆଗେ ସକାଳୁ ଉଠିଲି ଘର କାମ ସାରିଲି ତାପରେ ବ୍ରସ୍ ରୁଟି କଲି ତାପରେ ବୋଉଙ୍କ ସହିତ ଟିକିଏ ମୁଁ ତାଙ୍କ ସହି କାମ ସାହାଯ୍ୟ
ହ ହଁ
ପରେ ବାହାରିକି କଲେଜ ଗଲି କଲେଜରେ ଆସିଲି ଖାଇ ପିଇକି ଶୋଇପଡ଼ିଲି। ନାଇଁ କଲେଜ ଯାଇଲେ ଗାଁରୁ ଆସ ପୁଣି ଆଧାର କାର୍ଡ ସଜାଡିବା ପାଇଁ
ଏତେ ଜିନିଷ କଲ ତମେ? ମୁଁ କଣ କରିଥିଲି କୁହ କହୁଛି ରୁହ ମୋ ବାପାଙ୍କ ଛୁଟି ଥିଲା ମୁଁ ସକାଳେ ଉଠିଲି ଉଠିଲା ପରେ ଘର ଖରକିଲି ମୁହ ଧୋଇଲି ଚା ତିଆରି କଲି ମା ବାପା ଖାଇଲେ ଖାଇଲେ କି ଦୋକାନୁ ଗଲେ ଦୋକାନ ଟ୍ୟାପ୍ ଆମର ଖରାପ ହେଇଯାଇଥିଲା ଟ୍ୟାପ୍ ଆଣିଲେ ଟ୍ୟାପ୍ ଆଣିବା ପରେ ଆମ ଝରକାରେ ଜାଲି ଲଗେଇଲେ। ସେ ସବୁ କଲେ ମୁଁ ଏଁ ତାପରେ ମୁଁ ମାଛ ତରକାରୀ ତିଆରି କରିଥିଲି ଭାତ ତିଆରି କରିଥିଲି ଆଉ ସଲାଦ୍ ତିଆରି କରିଥିଲି କରରେଲା ଚିପ୍ସ ସବୁ ତିଆରି କରିଥିଲି ବାପା ମା ବହୁତ ଖୁସି ହେଇଗଲେ ଏତେ ଜିନିଷ ତିଆରି କରିଛୁ। ଆଉ ବହ ସବୁରେ ବହୁତ ପରଫେକ୍ଟ୍। ଲୁଣ ଅଛି ପୁଟ୍। ଟେଷ୍ଟ୍ ଲାଗୁଛି ମା କହିଲେ ଏବେ ବଢିଆ ମୁଁ ବୁଲିବାକୁ ଯିବି ମୋ ଝିଅ ତିଆରି କରି ରଖିବ ଆସିକି ଖାଇବି।
ତମେ ସବୁ ତିଆରି କରିଦେଇଥିଲ? ତମେ ସବୁ ତିଆରି କରି ଦେଇଥିଲ?
ହଁ ମୁଁ ଫାଷ୍ଟ ଟାଇମ୍ ଏତେ ଜିନିଷ ମୁଁ ଫାଷ୍ଟ ଟାଇମ୍ ଏତେ ଜିନିଷ ତିଆରି କରିଥିଲି।
ମତେ ଡାକିଲନି ମୁଁ ଯାଇଥାନ୍ତି।
ଠିକ ଅ ଠିକ ଅଛି ଏବେ ଯେବେ ତିଆରି କରିବି ତମକୁ ଡାକିବି ତମେ ବି ଆସିବ ଖାଇବ ଆଉ କଣ। ବଡ଼।
ହଉ ଠିକ ଅଛି ତାହେଲେ ଆଉ ମନେ କରିକି ଡାକିବା।
ନା ନା ମୁଁ ମନେ କରିକି ଡାକିବିନି ତମକୁ
ଆଉ ଭୁଲି ଯିବ।
ନା ଭୁଲିବିନି ଡା ଡ଼ାକିବନି ବି ତମେ ଯୋଉ ମୋର ସବୁ ଆସିକି ଖାଇଦବ ମୁଁ କଣ କରିବି
ଓ! ତମେ କିଛି କରିବନି ତମେ ଭୋକିଲା ରହିଯିବ କଣ ହେଇଗଲା ସାଙ୍ଗଟା ମୁଁ ଖାଇଦେବି କଣ ହେଇଗଲା।
ତମେ ସବୁ ଖାଇଦବ।
ସବୁ ଖାଇ ଦେଇକି ତମର ମୁଁ କିଛି ଛାଡ଼ିବିନି।
ଗଲା ମୁଁ ଅଧା ନୁ ନୁଚେଇ ଦେବି ଅଧା ତମକୁ ଦେଇଦେବି ଖାଇବା ପାଇଁ।
ତମ ଘରେ ହଯିକି ସେଟିକି ଖାଇଦେବି।
ତୁମେ ଏତେ ବଡ ପେଟୁ ଅଛ କି ସବୁ ଖାଇଦବ।
ସେ
ଆସ ଆସ ଆ-ଆଜି ଆଜି ଆସ ଆମ ଘରେ ପୂଜା ହେଇଛି ଆ-ଆସ ଆଜି ଖାଇବ ପଳେଇ ଆସ।
ଆଗରୁ ଡାକିଲନି ଏବେ ଡାକୁଛି ମୁଁ ଖାଇସାରିଲିନି ମ ପେଟରେ ଆଉ ଜଗା ନାହିଁ। ହ
ଓ ସେଇଥିପାଇଁ ତ ଡାକିଲି ତମେ ଖାଇସାରିଲଣି ଟିକିଏ ଖାଇବ। ଆ-ଆଗରୁ ଡାକିଥାନ୍ତି ତମେ ସବୁ ଖାଇ ଦେଇଥାନ୍ତ ଏବେ ଡାକିଲି। ଏବେ ଯିବି ଏବେ ଡାକିଲେ ତମେ କ ଟିକେ କମ ଖାଇବ ସେଇଥିପାଇଁ।
ଆଚ୍ଛା। ହଁ ମତେ ଅଛି।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସମ ଦେଆ ଭଲ ଅଛି ତମ ଏଆଡେ ଫସଲ ହେଇଛି?
ହଁ ହଁ ଆମ ଇଆଡ ଧାନ ଫସଲ ଏଇ ଇଛି କାକୁଟି ଫସଲ ହେଇଛି ହଁ ଧାନ ଫସଲ ହେଇଛି କାକୁଟି ପ ଫସଲ ହେଇଛି। ତମ ଆଡେ
ଆମ ୟାଡେ ବି କାକୁଡି ଫସଲ ହେଇଛି ଆଉ ଯୋଉ ଜହ୍ନି ଫସଲ ହେଇ ଆମ ଇଆଡ଼େ କାକୁଡ଼ି ଜହ୍ନି କଲରା
ହୁଁ ଆମ ଆ-ଆଡେ ବି ସେଇ ସେଇ ଫସଲ ହେଇଛି ସିଜନ ହିସାବ ରୁ ଫସଲ ସବୁ ହଉଛି ସମସ୍ତ ଜାଗାରେ ସେମିତି ଫସଲ ହୁଏ ଆ-ଆମ ସରିଗଲାଣିି ତମ ଗଛର କି ତମ ଗଛ ନାହିଁ।
ଆମ୍ବ ଗଛ ଅଛି କିନ୍ତୁ ଆମ୍ଭ ନାହିଁ ଏବ ବର୍ଷ ହେଇନି ଆର ବର୍ଷ ହେବ ଏ ବର୍ଷ ଗୋଟେ ହେଇଚି। ଥିଲା।
ଘୁଁ।
ତୋ ଗଛ ଗୋଟିଏ ଆମ୍ୱ ହେଇଥିଲା।
ଏ ବର୍ଷ ଝଡିଗଲା ବର୍ଷେ ହବ ଯାଇକି ପୁଣି।
ଫେରେ ଆମ୍ବ ମାସ ଆସିବ ଫେରେ ଆମ୍ବ ହେବ ଆଉ କଣ। ତମ ସେଠି ଥଣ୍ଡା ପାଗ କରିଚି ନା ଗରମ ପାଗ କରିଚି। ସେଠି ଥଣ୍ଡା ପାଗ କରିଛି ନା ଗରମ ପାଗ କରିଛି।
ଥଣ୍ଡା ପାଗ ହେଇଚି ମତେ ଚିତ ହଉଚି। ଆମ ଆଡେ ଶୀତ ବି ହଉଛି। ଯା ହଉ ଗରମରୁ ଟିକେ ରକ୍ଷା ପାଇବ ମଣିଷ।
ହୁଁ।
ଗରମ ହେଲେ କି କାହାର ବାହାଘର ବି ହେଲେ ଆମେ ବୁଲିବାକୁ ଯାଇ ପାରୁନୁ, ଭଲ ଲାଗୁନି, ମଜା ବି ଆସୁନି ଏ କା କାଦୁଅରେ ବି ଯାଇପାରୁୁନୁ ଅଧିକ ଖରାରେ ବି ଯାଇପାରୁନୁ ଥଣ୍ଡା ଦିନେ ବାହାଘର ହେଲେ କେତେ ମଜା।
ବୁ ଯେତେ ମେକପ୍ ନେଇଥିବେ ମେକପ୍ ବି ଛାଡିବନି।
ସେତିକି ସ୍ପ୍ରେ ମାରି ମାରିଦେବୁ ଆଉ ଝଡିବନି।
ଝଡିବନି କଁ କିନ୍ତୁ ଗରମ ଦିନରେ କିଛି କରିବାକୁ ଇଚ୍ଛା ହୁଏ ନା।
ଆ ଆମର ଗୋଟେ ସାଙ୍ଗ ଅଛି ସିଏ ମୋ ପାଖରେ ମେହେନ୍ଦୀ ଲଗେଇବ ଆସିଥିଲା ସିଏ ଯୋଉ ଅମ୍ ତାଙ୍କ କ କାର ଭାଇର ବାହାଘର ଥିଲା ଲାଗୁଛି, ସିଏ ଆସ କିି ସେ କହିଲେ ମୁଁ କହିଲି ତୁ କଣ କଣ ଖାଇଲୁ, ସେ କହିଲେ ମୁଁ ପାଏ ବିରିୟାନୀ ଖାଇଛି, ଆଉ ବିରିୟାନୀ, ଦହି, ପାପଡ଼, ସଲାଦ ଗୁପଚୁପ୍ ଚାଟ, ପାଇସ୍। ଏତେ ସବୁ କହିଦେଲା ମୋ ମା କହିଲେ ତୋର ବିରିୟାନୀ ପାଚିବନି ତୁ ଏ-ଏତେ ସବୁ କହିଲେ। ତାପରେ ସିଏ ଏତେ ଜୋର ଜୋର ହସୁଥିଲା ସେ କହିଲା ମୁଁ ଏ କଣ ମେକପ୍ ତିଆରି କରି ଯାଇଥିଲୁ, ଆଁ ମୁଁ ତ କଳା ହେଇଗଲୁଣୁ ମୋର ଆ ସେ ଟିକେ ମୁହଁଟା ଟିକେ ଗୋ ଗୋରା ଅଛି ମୋ ହାତ ସବୁ କଳା ହେଇଗଲାଣି ମୁଁ କଣ କଲେ ଗୋରା ହେଇଯିବ ଟିକେ କୁହ। ସେ ଆଉ ଗୋଟେ ସାଙ୍ଗକୁ ଫୋନ କ-କହୁଚି ସେ କହୁଚି ମୁଁ ଗୋରା ହେବା ପାଇଁ କଣ କ୍ରିମ ଲଗେଇବି କୁହ। ଗୋ ମୋର ଚୁଟି ଲମ୍ବୁନି ସେଟାରେ କଣ କରିବି କୁହ, ସେ ଏତେ ଗୁଡିଏ ସେ ଖାଲି ଫ୍ୟାସନ ସବୁର କଥା କହୁଚି। ହ।
ଗଲା।
ଆଉ ତୁ ତମେ ଟିଭି ଦେଖୁନ କି ମୋବାଇଲ ଦେଖୁଚ?
କଁ ହେଇଛି?
ଟିଭି ଦେଖୁଛ କି ମୋବାଇଲ ଦେଖୁଛ?
ନାଇଁ କିଛି ଦେଖୁନି ତମ ସହିତ ଖାଲି କଥା ହଉଛି।
ନା ମୁଁ ଫୋନ କଲା ପରେ।
କହୁଚି ବା ଖାଉଥିଲି ଖାଇକି ଆସିକି ବା ସନ ମାଜିକି ଆସିଲି।
ହୁଁ।
ଆମର ଏଠି ଭୋଜି ଥିଲା ମୁଁ ସମସ୍ତଙ୍କ ଘରେ ଦେଇକି ଆସିଲି।
ଆଚ୍ଛା। ମୁଁ ବାସନ ଖାଇକି ବାସନ ମାଜିକି ଆସଚି।
କାଲି ଜାଣିଛୁ ନା କଣ କରିଛି, ମୁଁ କାଲି କେତେ ବଢିଆ ବଢିଆ ପେଣ୍ଟିଙ୍ଗ ସବୁ ତିଆରି କରିଛି, ତମେ ଆ-ଆସ। ମୁଁ ତମକୁ ଦେଖେଇବି କୋଉ ପେଣ୍ଟିଂ ଟା ଭଲ ଲାଗିଛି। ଲାଗୁଛି ତମେ କହିବ। ଆଉ ଗୋଟେ ଆମର ଗୋଟେ ଝିଅ ଅଛି ଚାଚୀ ଝିଅ- ସିଏ କଣ କ ଆଜି ତାକୁ କଲ୍ କଲା ମୋ ଚାଚୀ କଲ୍ କଲେ ସେ କହୁଛି ଆ ଆ ଆ ଏମତିଏମତି ଡା ଖ ମୁଁ ଯୋଉ ଫୋନ ରେ କଥା ହଉଛି ସେ ଫୋନ ଟାକୁ ପୁରା ଚାଟିି ଦେଉଲାଣି। ଆଉ ସିଏ ଭାବୁଛି ସିଏ ମତେ କାଖେଇଛି ସେଥିପାଇଁ। ସେ ଫୋନ କ ନେଇ କି ପୁରା ଏମିତି କୁଣ୍ଡେଇ ଦେଇ ସେ ଭାବୁଛି ସେ ମତେ କାଖେଇଛି।
ଯା ଯା
ସେ ଏମିତି ହେଇକି ଖୁସି ହଉଛି ଯେ ମୁଁ ଏବେ ଯାଇଥିଲି ସେ ପୁରା ଶୋଇପଡିଛି ତାକୁ ହିଲେଇ ବି ସେ ଏମିତି ଏମିତି ଅଙ୍ଗଡ଼ାଇ ନେଉଛି ସେ ଉଠି ଗଲେ ଧରି ଦେଇଥାନ୍ତା ଯା ନେଇକି ଯା ନେଇକି ଯା ଏମିତି ହୋଇଥାନ୍ତା।
କଞା।
ବାପା ମା କହିବା ଶିଖି ଗଲାଣି ଏମିତି ଡାକୁଛି ବାପା ବାପା ଏମିତି କରିକି।
ହେ ହେ ହେ ସେ ଭାରି କ୍ୟୁଟି ହେଇଥିବ ନା?
କେତେ କ୍ୟୁଟି ଲାଗେ ଏ କାଲି ଆସିକି ମତେ ବହୁତ ପସନ୍ଦ କଲା। ଖାଲି କାନ୍ଦୁଚି ଖାଲି କାନ୍ଦୁଛି। ସିଏ ଶୋଇବନି ତାକୁ କାଖେଇକି ନେଇକି ଖାଲି ବୁଲେଇବୁ ସେଇ ଜାଗାକୁ ଜାଗା ବୁଲେଇବୁ ତା ସାଙ୍ଗରେ ଖାଲି ଖେଳିବୁ ତାକୁ ଏମିତି ଉଠ ଉଠେଇ ଉଠେଇକି ପଟକିବୁ। ସିଏ ତାକୁ ସିଏ ସବୁ ବହୁତ ଭଲ ଲାଗେ।
ଆଛା। ଛୋଟ ପିଲା ଜଣେ ଜଣେ ପିଲା ମାନେ ଆଉ ଜଣେ ଜଣଙ୍କ ପାଖକୁ ଆସନ୍ତିନି ବି।
ହୁଁ ଆଉ ଜଣେ ଜଣଙ୍କ ପାଖରେ ଆସନ୍ତିନି ଯାହାକୁ ସିଏ ବି ଅଛି ନା ବାରୁଛି ସେ କାହା ସାଙ୍ଗରେ ଇଏ ହେବନି କା କା ଏ ମାନେ ସ୍କୁ ଜୀବନୀ।
କିଏ ବି ତାକୁ ନେବା ପାଇଁ ଚାହିଁବେ।